ହ୍ୟାଲୋ।
ହଁ ଆଜ୍ଞ ଆଜ୍ଞା।
ଆଜ୍ଞା ନମସ୍କାର। କଣ କରୁଛନ୍ତି?
ହୁଁ ଏଇଠି ଟିକେ ୱାର୍କ ଆଉଟ କରୁଥିଲି ।ମାନେ ଏମିତି ଦେହକୁ ସୁସ୍ଥ ରଖିବା ପାଇଁ ଟିକେ ଚଲାବୁଲା କରୁଥିଲି ।ଆଉ
ଆଉ ମୁଁ କିଛି ନାଇଁ ଏଇ ବସ ଥିଲି।
ଆଚ୍ଛା ପଢାପଢି କରୁଚନ୍ତି?
ଆଜ୍ଞା।
ଆଉ କଣ
ମୁଁ ଖାଇଥିଲି ଖରା ବେଳେ ଭାତ ଖାଇଥିଲି। ଭାତ, ପୋଟଳ ଆଳୁ ତରକାରୀ, ଡାଲି ଆଉ ପୋଟଳ ଭେଣ୍ଡିଆଳୁ ଭଜା ଆଉ କାକୁଡି ସାଲାଡ, ପାମ୍ପଡ଼ ଖାଇଥିଲି। ଆପଣ କଣ ଖାଇଥିଲେ? ଆଜ୍ଞା।
ସିଖିଛନ୍ତି।
ହଁ ସେମିତି ଅଳ୍ପ ଅଳ୍ପ ଏତେ ନୁହେଁ ଆଉ।
ହଁ ମୁଁ କଣ ଖାଇଥ ଥିଲି ମୁଁ ଆଜି ଖାଇଥିଲି ଆମର ଯିଏ ବ୍ୟସ୍ତ ନୁହେତ କରିହେଇଥିଲା ଡାଲି ହେଇଥିଲା, ଶାଗ ଭଜା ହେଇଥିଲା, ମାଛ ତରକାର ବି ହେଇଥିଲା। ଆଚ୍ଛା ତ ରୋଷେଇ ସବୁ ଅଳ୍ପ କଣ କଣ ସବୁ ଶିଖିଛନ୍ତି ତିଆରି କରି ଶିଖିଛନ୍ତି?
ଏଇ ଭାତ କରି ଶିଖିନି ଭଜା ଭଜି ଚିକେନ
ଆଚ୍ଛା
ଆଉ ବିରିୟାନୀ ଏଇ ସବୁ କରିଦେବି ଆଉ।
ଆରେ ବାଃ
ଆପଣ କଣ କଣ ଶିଖିଛନ୍ତି?
ମୁଁ ଏମିତି ସବୁ ଘରେ ଯେତିକି କି ଏମିତି ସେ ସବୁ ଶିଖିଛି ଆଉ।
ଓ ହୋ ହଁ ବୁଲିବାକୁ ଯାଇଥିଲୁ ଭାଇ ଭାଉଜ ଦିଦି ବଡ଼ବୋଉ ସବୁ ଆମେ ଗାଡିରେ ଯାଇଥିଲୁ ବୁଲିବାକୁ। ଜଗନ୍ନାଥ ମନ୍ଦିର ର ଭୁସୁନପୁର ପାର୍କେ ସବୁଠି ହେଲୁ।
ଆଚ୍ଛା ଆପଣ ଓଡିଶାରେ ସବୁ କୋଉ କୋଉ ଜାଗା ଆପଣଙ୍କୁ ଭଲ ଲାଗେ ବେସି?
ଆମେ ଯାଜପୁର ଲୋକ ଆମକୁ ବେଶୀ ବିରଜା ଠାକୁର ବହୁତ ପସନ୍ଦ।
ଆଚ୍ଛା ଆପଣ ଓଡ଼ିଶାରେ କୋଉ କୋଉ ଜାଗାକୁ ଯାଇଛନ୍ତି ନା ଏମିତି ଯାଇନାହାନ୍ତି ବୁଲାବୁଲି କରିବାକୁ?
ନାଇଁ ମୁଁ ସବୁ ଜାଗା ପ୍ରାୟ ଯାଇଛି ବାସ୍ ଅଳ୍ପ ଅଳ୍ପ ଜାଗା ଯାଇନି ଆଉ।
ଆଚ୍ଛା ଆଉ କୋଉ ଜାଗା ଟା ତମ ବେଶୀ ଭଲ ଲାଗେ ଆମ ଓଡିଶାରୁ?
ଆମ ଓଡିଶାରୁ ପୁରୀ
ଆଜ୍ଞା ମୁଁ ସେଇ କଥା ଜାଣିବା ପାଇଁ ଚାହୁଁଥିଲି ପୁରୀ ଆପଣଙ୍କୁ ଭଲ ଲାଗେ ନା ନାଇଁ। ଆପଣ ଯାଇଛନ୍ତି ନା ନାଇଁ?
ପୁରୀ ମିନିୟମ ଗୋଟେ ବର୍ଷରେ ପାଞ୍ଚ କି ଛଅ ଥର ଖାଲି ପୁରୀ ଯାଏ। ପୁରୀ ହଉଛି ସବୁଠାରୁ ମାନେ ବହୁତ ଭଲ ଜାଗା ଆତ୍ମା ଶାନ୍ତି କରୁଥିବା ଜାଗା ଟା।
ଆଛା ଆମ ଭଗବାନ ତ ସିଏ ଆମ ଓଡିଶାର ଆଉ
ଆଜ୍ଞା
ଆଉ ପୁରୀର ଅଭଢା ଖାଇଛନ୍ତି?
ଆଜ୍ଞା ଖାଇଛି ଆପଣ?
ହଁ ମୁଁ ତ ଏବେ ଯାଇଥିଲି ଖାଇଛି।
ଓହୋ
ହୁଁ ଆଉ
ଆଉ ଆପଣ କଣ ଆପଣ ଏଇନା କଣ କରୁଥିଲେ?
ଏଇଠି ବାସ କହୁଥିଲି ତ ଏବେ ଏଇଠି ଚଲାବୁଲା କରୁଥିଲି
ଆଉ ମତେ ଟିକେ ଆପଣ ନାରୀ ନିର୍ଯାତନା ବିଷୟରେ କିଛି କହିପାରିବେ?
ନାରୀ ନିର୍ଯତନା ବିଷୟରେ?
ଆଜ୍ଞା!
ଆଗ ଭଳି ତ ଏବେ ଟିକେ କମ୍ ଅଛି? କିନ୍ତୁ ତଥାପି ଆମ। ବେଶୀ ଆମ ଭାରତରେ ଚାଲିଛି ସେ ସବୁ।
ଆଜ୍ଞା!
ଏବେ ତ ଅଧିକ ଆଗେ ତ ଯୌତିକ ନିର୍ଯାତନ ରେ ବି କେତେ ସ୍ତ୍ରୀ ଲୋକକୁ ମାନେ
ଆଜ୍ଞା!
ଆଉ ଆମର ଏବେ ଅଧିକ ତ କମ୍ ଏଜେ ଯୋଉମାନେ ବାହା ହେଇଯାଉଛନ୍ତି, କି ଜବରଦସ୍ତ ବାହାଘର କରରେଇ ଦଉଛନ୍ତି, ସେ ତ ଟିକେ ଉଁ ମାନେ। ଝିଅମାନଙ୍କୁ ପାଠ ଫାଠ ପଢିବାକୁ ଦଉନାହାନ୍ତି। ଆ ତାଙ୍କ ଉପରେ ବେଶୀ ମାନେ ପୁଅ ମାନଙ୍କୁ ଅଧିକ ଇମ୍ପୋର୍ଟାନ୍ସ ଦଉଛନ୍ତି ସେମାନାନଙ୍କୁ ଦଉନାହାନ୍ତି। ଯି ମାନଙ୍କୁ ଅଧିକ ପଢଉନାହାନ୍ତି। ଯିଏ ମାନଙ୍କୁ ଖାଲି ମାନେ ଜନ୍ମ କରିଦଉି କେବଳ ବୟସ ଟିକେ ହେଲେ ବାହାର କରିଦଉଛନ୍ତି।
ଆଜ୍ଞା!
ଏ ସବୁ ଆଉ ଏବେ ତ ବଳତର ବହୁତ ହଉଛି ଉ। କେବେ ଏ ସବୁ ବଢି ଚାଲିଛି।
ଆଜ୍ଞା!
ପ୍ରତିିବର୍ଷ
ଆଜ୍ଞା!
ଆପଣ କଣ ଚାହୁଁଛନ୍ତି କଉ କଣ ପଦକ୍ଷେପ ନେଲେ?
ମୁଁ ଚାହୁଁଛି, ଯେମିତି ମୁଁ ଚାହୁଁଛି ଯେମିତି ଆଗରୁ ଯେମିତି। ମାନେ ଝିଅ ପିଲାଙ୍କୁ ଘରୁ ବାହାର କରିଦଉନଥିଲେ ଅଳ୍ପ ବୟସରେ ଯେମିତି ବାହାଘର କରିଦଉଥିଲେ, ମାନେ ଆଗରୁ ଯେମିତି ଝିଅ ପିଲାଙ୍କୁ କିଛି ମାନେ ସ୍ଵାଧୀନତା ନଥିଲା ତଥାପି ଏବେ ବି। ଏତେ ବି ସ୍ଵାଧୀନତା ନାହିଁ ଆ ଆଜିକାଲି, ଦୁନିଆରେ ଏତେ ବି ସ୍ଵାଧୀିନନତା ନାହିଁ ତଥାପି ବି ବହୁତ କମ ସ୍ଵାଧୀନତା ଅଛି ଝିଅ ପିଲା ଚାହିଁକି ବି ଘରୁ ବି ବାହାରି ପାରୁନାହାନ୍ତି ବୁଝିପାରୁଛନ୍ତି ନା ଆଜ୍ଞା।
ଆଜ୍ଞା।
ତ ଏମିତି ସରକାର ଏମିତି କରନ୍ତା କି ଯେମିତି ମାନେ ଝିଅ ପିଲା ରାତି ହେଲେ, ମାନେ ଧରକ ସଂଧ୍ୟା ବେଳ ହେଲେ ଘରୁ ବାହାରିବେନି କିନ୍ତୁ ପୁଅ ପିଲା କିନ୍ତୁ ବାହାରେ ବୁଲୁଛନ୍ତି ସେମିତି ଝିଅ ପିଲା ବି ସେମିତି କରନ୍ତେ କି ଏ ଝିଅ ପିଲା ବି ସନ୍ଧ୍ୟା ବେଳେ ବି ବାହାରେ ବି ବୁଲିବାକୁ ବି ଇଏ କରନ୍ତି।
ଆମ ଆମ ଦେଶରେ ଏମିତି ଅଛି। ବାହାର ଦେଶରେ ସେମତି ନାହିଁ ବାହାର ଦେଶରେ ଝିଅ ମାନେ ରାତି ଦିନ ଚବିଶି ଘଣ୍ଟା ବାହାରେ। ବୁଲି ପାରିବୁ ସେଠି ସେଠି ପର୍ପାଜ୍ ମାନେ ଆମର ଅଛନ୍ତି ପୁଲିସ ଗାର୍ଡ ଜଗୁଛନ୍ତି।
ଆଜ୍ଞା ବାହା ବାହାର ଯେ
କିଛି ତାର ପ୍ରୋବ୍ଲେମ ହେଲା କି ଗାଡି ନାହିଁ କି କିଛି ଅସୁବିଧାରେ ପଡିଗଲା ତ ପୁଲିସ ଷ୍ଟାଫ ମାନେ ଘରେ ଛାଡିକି ଯାଉଛନ୍ତି ସବୁଆଡେ ଝିଅ ସେଭ ଅଛନ୍ତି। କେବଳ ମାର୍
ଆମ ଆମ ଆମ ଦେଶକୁୁ ଛାଡିକି ଆଉ ସବୁ ଦେଶ ରେ ମହିଳା ମାନେ ବହୁତ ସୁରକ୍ଷାରେ ଅଛନ୍ତି ଖାଲି ଆମ ଭାରତକୁ ଛାଡିକି। ଆମ ଭାରତରେ ପୁଅ ପିଲାଙ୍କର ଅ ମାନେ କଣ କୁହନ୍ତି ସେଇଟା ଯୋଉ ତାଙ୍କର ମାନେ ସେତିକି ମାନସିକ ସ୍ଥିର ଯଦି ହୁଅନ୍ତା ତାହେଲେ ଝିଅ ପିଲା ବି ରାତିରେ ବି ଆମର ବାହାରକୁ ବି ବାହାରନ୍ତେ ସେତିକି ତ ଆମର ଆମ ଭାରତରେ ନାଇଁ ନା
ଆଜ୍ଞା ଆମେ ତ ମାନେ ଏମିତି କି କିଛି କିଛି ନୁହଁ ଯେ ଖାଲି ବାହାର ଏମିତି କିି ମୋ ମୋ ପାଖ ଆଖ ପାଖ ଆଖ ଲୋକମାନଙ୍କୁ ଉପର ବି ଭରସା କରିବା
ପୁଅ ପିଲାଙ୍କୁ ପାଠ ପଢିବାର ଅ ଅଧିକାର ଅଛି କିନ୍ତୁ ଝିଅ ପିଲାଙ୍କୁ ପାଠ ପଢିବାର ଅଧିକାର ନାହିଁ।
ସମସ୍ତଙ୍କ ମେଣ୍ଟାଲିଟି ସେମତି ନାହିଁ କିନ୍ତୁ କି କିଛି ଲୋକଙ୍କ ମେଣ୍ଟାଲି ଆଜି ଯେ ମାନେ ମାନସିକ ଚେଞ୍ଜ ହେଇନି। କିଛି କିଛି ଫ୍ୟାମିଲି ର ସେ କେମିତି ଚାହୁଁଛନ୍ତି। କେନ୍ ଝିଅ ମାନେ ଖାଲି ବାହା ହେଇଯାଉ ଖାଲି ବାହା ହେଇଯାଉ।
ପନ୍ଦର ହେଲା ଷୋହଳ ହେଲା ବାହାଘର କରିଦିଅ।
ଏମିତିକ ବୟସୀ ବି ଦେଖୁନାହାନ୍ତି କୋଡିଏ ଚାଳିଶ ଲୋକଙ୍କୁ ବାହାଘର କରୁଛନ୍ତି ସେ ଗଭର୍ଣମେଣ୍ଟ ଜବ୍।
ଗଭର୍ଣମେଣ୍ଟ ଜବ କରିଛି ଉ ସରକାରୀ ଚାକିରି ପ୍ର ବହୁତ ପଇସା।
ମାନେ ଇଚ୍ଛା ନଥିବ ବି ବାହାର ଜବରଦସ୍ତ କରେଇ ଦଉଛନ୍ତି ତ ସବୁ ଜିନିଷକୁ ମାନେ ଉ ମାନେଜ କରି ବାହାଘର କଲେ ଉଚିତ ହବ ଆଉ ଝିଅର ମତାମତ ନେଇକି ବାହାଘର କଲେ ଆହୁରି ଭଲ ହବ।
ହଁ। ଆଉ ଆପଣ କଣ ଏଥର କଣ ନେବାକୁ ଚାହାନ୍ତି ଆପଣ ଯଦି ହୁଅନ୍ତେ ଯଦି ବଡ ଫଡ ଅଫିସର ହୁଅନ୍ତେ କି କଣ ହୁଅନ୍ତେ ଆପଣ ଏଠି କଣ କରିବାକୁ ଚାହିଁବେ ଆମ ଦେଶରେ କଣ ପରିବର୍ତ୍ତନ କରିବାକୁ ଚାହିଁବେ।
ଆମ ଦେଶରେ ଟିକେ ଯେମିତି ବାହାର ଦେଶରେ ଯେମିତି କହୁଥିଲି ମୁଁ। ହୁଁ ବାହାର ଦେଶରେ ଯେବେ କହୁଥିଲି ଏବେ ସବୁଆଡେ ମାନେ ମାନେ ଗାର୍ଡ ସବୁଆଡେ ଜଗୁଛନ୍ତି ଯେମିତି କୌଣସି ନାରୀ ଅସୁରକ୍ଷିତ ରହିପାରିବନି ମାନେ ଏଇ ପାରିବନି କେବେ କୋଉ ଥିରେ ମାନେ ଅସୁବିଧା ହବନି ସେଇ ଟାଇପ ର କିଛି ମାନେ ଗୋଟେ କରିବାକୁ ଭାରତରେ ଚେଞ୍ଜ କଲେ ଭଲ ହବ। ଆଉ ଆମର ଭାରତ ତ ବହୁତ ମାନେ ବାହାର ଦେଶ ତୁଳନାରେ ଆମ ଦେଶରେ ତ ବହୁତ କମି ଅଛି।
ବହୁତ ବାହାର ଦେଶ ବହୁତ ଉଚ୍ଚରେ ଚାଲୁଛି କିନ୍ତୁ ଆମ ଦେଶ ବହୁତ ନିଚ୍ଚରେ ଅଛି। ଆଜି ପର୍ଯ୍ୟନ୍ତ ମାନେ ଆଜି ପର୍ଯ୍ୟନ୍ତ ଯେମିତି ଆମ ଭାରତରେ ଆମର ଦେହ ଖରାପ ହେଲେ ଏ ଲୋକମାନେ ଡାକ୍ତରଙ୍କର ପରାମର୍ଶ ନିଅନ୍ତି ନା ଆଜି ପର୍ଯ୍ୟନ୍ତ ଲୋକମାନେ ଅଛନ୍ତି ଝଡା ଫୁଙ୍କା ଗୁଣି ଉପରେ ଆଜି ପର୍ଯ୍ୟନ୍ତ ବି ଲୋକ ବିଶ୍ଵାସ କରୁଛନ୍ତି। କି ଝଡା ଫୁଙ୍କାରେ ଦେହ ଭଲ ହେଇଯିବ କିନ୍ତୁ, ଲୋକ ବୁଝି ପାରୁନାହାନ୍ତି କି ଆଜି ଆଜି କାଲି ଦୁନିଆରେ ବିଜ୍ଞାନ ଆସିକି କୋଉଠି ନାଇଁ କୋଉଠି ଉଠିଲାଣି।
ଆଜ୍ଞା ଆଜ୍ଞା ଆଞା।
ସେଇଟା ଆମ ଆମ ଦେଶର ଲୋକ ମାନଙ୍କର ମସ୍ତିଷ୍କ, ଚିନ୍ତାଧାରା, ମାନସିକତା ଏପର୍ଯ୍ୟନ୍ତ ଠିକ ନାହିଁ ବଦଳି ପାରୁନି ଏପର୍ଯ୍ୟନ୍ତ।
ଆଜ୍ଞା ଗଲେ ବି ଆମ ଭାରତରେ ସିଏ ତ ଗୋଟେ ଗଲାପ ଟେ ଆଉ ଗୋଟେ ଆମର ଅଧିକ ମାନେ ଅପରିଷ୍କାର ରହୁଛି
ଆଜ୍ଞା।
ହୁଁ ଆମ ଗାଁ ହଉ କି ଆମ ଆମ କେବଳ କିଛି କିଛି ସ୍ମାର୍ଟ ସିଟି କି ଛାଡିଦେଲେ ବି ଆଉ ସବୁଆଡେ ଅସନ ମାନେ କେହି ସଫା ସୁତୁରା କରିବାକୁ ନାହାନ୍ତି ।ବାସ ନିଜ ଘର ଯ ସଫା କରିଦଲେ ସରିଲା।
ସଫାସତୁରା ରାସ୍ତାରେ ସେମିତି ଜରି ଫରି ପଡିଯିବ ଅପରି ପ୍ରକାର ରାସ୍ତା ଗୋଟେ ଗୋଟେ ଗାଁ ରେ ରାସ୍ତା ବି ନାହିଁ ଏମ
ଉଁ ଯେମିତି କିି ଆମର ଆମେ ଯେମିତି କିି କିଛି କିଛି ସବୁ ଗାଁରେ ଏବେ ଡ୍ରେନ ହେଲେ କିଛି କିଛି ଗାଁରେ ଡ୍ରେନ ହଉନି ରାସ୍ତାକୁ ଘର ଚଢେଇ କରିଦଉଛନ୍ତି ସେ ସେଥିପାଇଁ ସମସ୍ତେ କିଛି ଜଣଙ୍କ ପାଇଁ ସମସ୍ତ ମାନେ ଅସୁବିଧାର ସମ୍ମୁଖୀନ ହବାକୁ ପଡୁଛି।
ଲୋକମାନଙ୍କ ପାଖ ପାରେ ବି ସବୁ ସୁବିଧା ଆସିକି ବି ପହଞ୍ଚି ବି ପାରୁନି
ହୁଁ ଆଜ୍ଞା। ଆଉ କିଏ କ ମା ଆଉ କଣ କରୁଛ? ଥିଲେ ଆପଣ
ଆଉ କିଛି ନାହିଁ ମୁଁ ବସିଥିଲି ଆଉ ଆପଣ ଯାଆନ୍ତୁ କଣ କରିବେ ମୁଁ ଆଜ୍ଞା ରଖୁଛି।
ଆଜ୍ଞା ଆଜ୍ଞା। ଧନ୍ୟବାଦ ଆପଣଙ୍କ ସହିତ କଥା